ଆଜ୍ଞା ନମସ୍କାର ଆଉ ଭଲ ଅଛନ୍ତି
ହଁ ଭଲ ଆପଣ
ହଁ ମୁଁ ବି ଭଲ ଅଛି
କଣ କରୁଥିଲେ ଏବେ?
ଆଜ୍ଞା
କଣ କରୁଥିଲେ ଏବେ?
ଏବେ ଜଷ୍ଟ ମୋର ଏବେ କ୍ଲାସ ସରିଲା ଆଉେ ଟ୍ରେନିଂ ସାରିକି ବ ତଣ ଆସିଛି ରିମ ରେ ଅଛି
ଆ କେତେ ଘଣ୍ଟା ହେ ଲାଗ
ଆମର ଏବେ ଚାରି ଘଣ୍ଟା ଟ୍ରେନିଂ ଥିଲା ଆ ହଁ ତିନି ଦିନି ଅଛି ଚାରି ଘଣ୍ଟା ତିନି ଦିନି ଅଛି ଛଅ ଘଣ୍ଟା
ଅ ସାଢ଼େ ନଅଟାରୁ ଟାଇମ ଷ୍ଟାର୍ଟ ହେଇଯାଉଛି ସାଢେ ପାଞ୍ଚଟା ଯାଏଁ
ଆଜ୍ଞା
ହଁ ଟପିକ ରେ ଥିଲା ଅଛି ତ
ଟ୍ରେନିଂ ଥିଲା ଜଷ୍ଟ ଆମର ପ୍ଲେସମେଣ୍ଟ ପରେ ଟ୍ରେନିଂ ଆମର ଚାଲିଛି ବର୍ତ୍ତମାନ କେମିତି ମାନେ ଇଂଲିଶ କମ୍ୟୁନିକେସନ କେମତି ସ୍କିଲ୍ ବଢିବ ଆଉ କୋଉ ଟପିକ ଉ ମାନ ଆମର ଯେମିତି ଟେକ୍ନିକାଲ ଲାଇନ ଗଲେ ଆମେ ଯୋଉ ଲାଇନ ରେ ଯିବାକୁ ଚାହୁଁ ସେଇ ଉପରେ ତାଙ୍କ କିଛି ଶିଖେଇବେ ତାପରେ ଏମିତି ଅଛି ବହୁତ ଗୋଟେ ଦଉଛନ୍ତି ଆଉ ପ୍ଲେସମ
ଟୋଟାଲ କେତେଟା ଥିଲେ ସେତେଳ ଟାଇମ୍ ଟ୍ରେନିଂରେ କେତେ ଜଣ ଅଛନ୍ତି
ନାଇଁ ଟ୍ରେନିଂରେ ତ ଆମେ ଫଟି ଫଟିଟୁ ଷ୍ଟୁଡେଣ୍ଟ୍ ଅଛୁ
ହୁଁ
ହ ଆଉ ବାକି ଟ୍ରେନର୍ସ ଟ୍ରେନି ଦୋଉଛନ୍ତି ସେମାନେ ଛଅ ସାତ ଜଣ ଅଛନ୍ତି ଆଉ
ଏ ମିତି ରେ ସି
ନା ନା ସେମାନେ ସବୁ କେରଳ ସୁ ମାନେ ଟେନର୍ସ୍ ଗୁଡାକ କେରଳରୁୁ ଆସିଛନ୍ତି
ଆଚଛା
ହୁଁ ହୁଁ
ହଉ
ମ୍ୟାମ ଗୋଟେ ଜିନିଷ ବୁଝିବାର ଥିଲା ଆପଣ
ଆି
ମାନେ ଏବେ ଯୋଉ ପିଲାମାନେ ଏମତି ସୋସିଆଲ ମିଡିଆ ବେରା ବେଶୀ ୟୁଜ କରୁଛନ୍ତି ତାର ବେନିଫିଟ କଣ ଆଉ ମାନେ ଭଲ କେତେ ଖରାପ କେତେ
ଷା ଅଛି ଖରାପିଅଛି କାହିଁକି ନା ଆଜିିକାଲି ଯୋଉ ହେଲା ନା ସେଥିରେ ଲୋକମାନେ ଦେଖିଲେ। କଲ କୁଆ ବଡ ତ ଲୋକମାନେ ବେଶୀ ଖରାପ କୁ ବେଶି ତାମାନେ ଜଲଦି ସେମାନେ ଗ୍ରହଣ କରୁଛନ୍ତି। କଁ ଦେଖନ୍ତ ସେ ଗୋଟେ ଛୁଆ ତାମାନେ ସକାଳୁ ତାହଲେ ଦେବେଦର ଖୁସି ହେବ ସେ କେ ଆସିକି ବସିଛି ସେ ଫୋ ସେ ଥ ମନ୍ଦଛି କମେଡି ଫ୍ ତାପରେ ଗୀତ ଲ କି ବି ମି
ଆପଣଙ୍କ ଭଏଶ୍ ଟା ବହୁତ କମ ଶୁଭୁଛି
ହୁ ଆଶୁଛି ନନି
ହ୍ୟାଲୋ
ହ ହ୍ୟାଲୋ ଏବେ ଶୁଭିଲା
ଆଜ୍ଞ ଆଜ୍ଞା କୁହନ୍ତୁ
ହ୍ୟାଲୋ ତା ମାନେ ପକା ସ୍ ଆସିଲା ପରେ ତାଙ୍କର କିଛି କାମ ଶେଷରେ ଗେମ୍ ବହୁତ୍
ମ୍ୟାମ ଆପଣଙ୍କ ଭଏସ ବିଲକୁଲ ଶୁଭୁ ନାହିଁ ଭଲସେ ନାଇଁ
କର
ହ୍ୟାଲୋ
ଏା ଏବେ ଶୁବିଲା
ଆଜ୍ଞା ଏବେ ଯେମିତି ଅଛନ୍ତି ସେଇ ଭିତରେ କୁହନ୍ତୁ
ଆଛା ହଁ ହଁ ହଁ ଆମ ଆମ ଘରେ ନା ସେ ମୋ ଦାଦାର ଗୋଟେ ପୁଅ ଅଛି ସିନା ଯଦି ତାର ତାର ଯଦି ସ୍କୁଲ ଯଦି ଯୋଉଥିରେ ବି ରବିବାର ପଡିବ କି କଣ ଛୁଟି ହେବନା। ସେ ସଖାଳଟାରୁ ସାତ ବଜେ ରୁ ସେ ଫୋନ ଟା ଚଲା ହେଇଚି ଚଲା-ଚଲା ହେଇଚି। ଖାଲି ଖାଇଲା ବେଳେ ଟିକେ ଅଫ୍ ହୁଏ, ତାପରେ ପୁଣି ସିଏ ଚଲେଇକି ରାତି ତ ଏବେ କଣ ଛୁଆ ମାନଙ୍କୁ ଏବେ କଣ ଅ ଭଲ ଲାଗୁଛି କହିଲେ। ତାଙ୍କୁ ତାମାନେ ଯୋଉ ଷ୍ଟୋରି, ଷ୍ଟୋରି କମେଡି
ହଁ ଶର୍ଟ ଶର୍ଟସ ବଗେରା
ହଁ ଶର୍ଟସ, ସେଟା ରିଲସ ମାନେ ହିଁ ଭଲ ଲାଗୁଚି, ୟୁଟୁବ ରେ ହଉ କି ନହେଲେ ଇନଷ୍ଟାରେ ହଉ, ସେମିତି ଖାଲି ଚାଲିଚି।
ନାଇଁ ମୋ ମତରେ କି ଯଦି ଗୋଟେ ପ୍ୟାରେଣ୍ଟସ୍ ମାନେ ମନେକର ଗୋଟେ ଛୁଆ ମୋବାଇଲ୍, ସିଏ ତ ସେଇଟା ଅଭ୍ୟାସ ପିଲାବେଳୁ ଥିବ ନ ଚେତ୍ ତାକୁ ଅଭ୍ୟାସ କରା-କରା ହେଇଯାଇଚି ତାକୁ।
ହଁ ଆଜିକାଲି କଣ ହଉଛି କି ସେ ଯୋଉ ମା ମାନେ ନିଜ ନି ଜ ରୁ ତମେ ନିଜ କାମରୁ ତମାନେ ଅ ଫ୍ରି ପାଇବା ପାଇଁ ସେମାନେ ଇଆଡେ କାମ କରୁଚିନ୍ତି, ଆଉ ପିଲାମାନଙ୍କୁ ନା ମୋବାଇଲ୍ ଧରେଇ ଦଉଚିନ୍ତି। ଯାହା ଫଳରେ ସେମାନେ ଚାହୁଁଚନ୍ତି କି ମୋ ମୋବାଇଲ୍ ଧରିଲେ ଚୁପଚାପ୍ ବସିବ ମତେ ଡିଷ୍ଟର୍ବ କରିବନି। ସେଟା ହଉଚି ତା ମାନେ ମେନ୍ କାରଣ, ତ ସେଥିରେ ଛୁଆ ମାନଙ୍କର ସେଇଟା ଅଭ୍ୟାସ ହେଇଯାଇଛି। ତ କଣ ଗୋଟେ ସିଆଡେ ସେ ସେମାନେ କଣ କରୁିବେ ଆଉ ଛୁଆ ମାନଙ୍କୁ ମୋବାଇଲ୍ ଦେଖିଲେ ସେମାନେ ବି ଠିକ୍ସେ ତାମାନେ ବସିବେ ଆଉ, ଇଆଡେ ତ ମା ମାନେ ମା ହଉ କି ବାପା ହଉ ସେମାନେ ବି ତାଙ୍କର ଠିକ୍ସେ କାମ କରିବେ। ସେଇଟା ଆକଚୁଆଲି ମେନ୍ ଭୁଲ ପ୍ୟାରେଣ୍ଟସ୍ ମାନଙ୍କର।
ଏଥିରେ ତାହେଲେ ଆମେ ଭୁଲ୍ ମାନେ ପ୍ୟାରେଣ୍ଟସ୍ ମାନଙ୍କର ହିଁ ବେଶୀ ଭୁଲ୍ ରହିଯାଉଛି, ମାନେ ତାଙ୍କେ ତାଙ୍କ କାମ ମାନେ କରିବା ପାଇଁ ପିଲମାନଙ୍କୁ ମୋବାଇଲ୍ ଧରେଇ ଦିଅନ୍ତି।
ଆଉ ଆଜି କାଲିର ଦେଖୁଛନ୍ତି ନା ମେକ୍ସିମମ୍ ଛୁଆ ମାନଙ୍କର ହିଁ ଆଖି ଖରାପ୍ ହଉଛି। ହଁ ସେମାନେ ବଡ୍-ବଡ୍ ଗ୍ଲାସ୍ ଆମ ଠାରୁ ବି ବଡ୍-ବଡ୍ ଗ୍ଲାସ ସେମାନେ ପିଉ ଗୋଟେ ଦିନ ମୁଁ ଦୋ ଦୋକାନକୁୁ ଯାଇଥିଲି ଗୋଟେ ଛୁଆକୁ ଦେଖିଲି ତ ହେବ ପାଞ୍ଚ ଛଅ ସାତ ବର୍ଷ ବୋଧ ହେବ ସେ ପୁରା ମୋଟା-ମୋଟା ଗ୍ଲାସ୍ ପିନ୍ଧିଥିଲା। ତ ସେଇଟା କଣ ମୋବାଇଲ୍ ଲାଗି ହେଇଥିବ ନା।
ହୁଁ ନାଇଁ ତାର ବି ଭଲ ବି ୟୁଜ୍ ବି ତ କରିପାରିବେ ସେ। ସମସ୍ତେ ତ ଥୋଡି ହଁ କାରଣ ମୋବାଇଲ୍ ସିଆଲ୍ ମିଡିଆ ଦ୍ଵାରା ତ ଏବେ ଆମେ ଜାଣିପାରିବା ମାନେ ପଢାପଢିର ବହୁତ୍ ଜିନିଷ ସୋର୍ସ ବି ଅଛି ୟୁଟ୍ୟୁବ ବଗେରାରେ, ଆଉ ଆମର ଯେତିକି ବି ବ୍ୟବସାୟ ହଉ କି ଯାହାବି ହଉ, ଆମର ଲିଙ୍ଗଡିନ୍ ବଗେରା ଅଛି ସେଥିରେ ବି ଆମେ ଭେ ମାନେ କୌଣସି ଚାକିରି ବାକିରି ପାଇଁ ମଧ୍ୟ ସେଥିରେ ସୋର୍ସ ଅ
ହଁ ଷ୍ଟୋରୀ-ଷ୍ଟୋରୀ-ଷ୍ଟୋରୀ ଟିକେ ଷ୍ଟୋରୀ ବି ତାମାନେ ସେମାନେ ଦେଖିପାରିବେ।
ହଁ।
ତାପରେ ଆମର ଟିକେ ବଡ ହେଲେ ସେ ଯୋଉ କୋଶ୍ଚିନ୍ ର ସେଟ୍ ତାପରେ ସେଟା ମାନେ ଆରାମ୍ସେ ପ୍ରାକ୍ଟିସ୍ ବି କରିପାରିବେ।
ଏଇଟା-ଏଇଟା ଫାଷ୍ଟ ମେନ୍ ଥିଙ୍ଗ କି ଏଇ ଜିନିଷ ଟା ଯଦି ପ୍ୟାରେଣ୍ଟସ୍ ଶିଖନ୍ତେ କି ହଁ ଏଇଟା ଆମେ ଛୁଆକୁ ଆମେ ମୋବାଇଲ୍ ଦଉଚୁ ସତ କିନ୍ତୁ ମୋ ମୋବାଇଲ୍ ରେ କଣ ଜିନିଷ ଦେଖିବା ଦରକାର ଯଦି ସେଇଟା ଦବା, ତାହେଲେ ହିଁ କିଛି ମୋବାଇଲ୍ ର କିଛି ବେନିଫିଟ ମିଳିପାରନ୍ତା।
ହଁ ଆଉ ଆଜିକାଲି କଣ ଟିକେ ବଡ ହେଇଗଲେ ସେମାନେ ଲାପଟପ୍ ବି ଦେଇ ଦଉଛନ୍ତି ନା ଛୁଆ ମାନଙ୍କୁ। ତ ସେମାନେ ମୋବାଇଲ୍ ସେ ଘରେ ବସିଲେ ଲାପଟପ୍ ଦେଖିବେ ଆଉ ଘ- ଆଉ ବାହାରକୁ ଗଲେ ମୋବାଇଲ୍ ଦେଖୁଚନ୍ତି। ଟେବଲେଟ୍ ହଁ-
ହୁଁ।
ହଁ। ସେଇଟା ଆକ୍ଚୁଲି ମେନ୍ ଭୁଲ୍ ଆଉ ବାକି ତ ଭଲ ତ ବହୁତ୍ ଅଛି ଯେମିତି ଯଉ ଟପର୍ ଷ୍ଟୁଡେଣ୍ଟ୍ ମାନେ ଯଉ ଅଛନ୍ତି ସେମାନେ କାରଣ ମୋବାଇଲ୍ ରେ ଲାପଟପ୍ ରେ ପଢୁଚନ୍ତି ନା ସେମାନେ। ସେରା ପ୍ରାକ୍ଟିସ୍ ହଁ ଖରାପ୍ ବି ହଁ। କିନ୍ତୁ ବର୍ତ୍ତମାନ ଯେମିତି ହେଲାଣି ନା ସେ ମେକ୍ସିମମ୍ ନା ସେମାନେ ଖରାପ୍ ରେ
ବେଶୀ- ହଁ ଭଲଠୁ ବେଶୀ ଖରାପ ହିଁ ହଉଚି।
ହଁ- ହଁ ନହେଲେ ତାର ଆଉ ଭଲ ୟୁଜ୍ ବି ସେମାନେ କରିପାରିବେ।
ଯଦି ଆମେ ବ-ଯଦି ଆମେ ଗୋଟେ ପ୍ୟାରେଣ୍ଟ୍ ତାଙ୍କୁ ଯଦି ଜଣେଇବାକୁ ଚାହିଁବା କି କଣ କଲେ ମାନେ କେମିତି କଲେ ଛୁଆକୁ ମୋବାଇଲର ୟୁଜ୍ ଜାଣିପାରିବ ସିଏ। ହଁ -ତ- ତ ସେମାନେ ତାକୁ କଣ ମାନେ ଇଏ ଦବାକୁ ପଡିବ ମାନେ କଣ କହିବାକୁ ପଡିବ ବି କଣ କଲେ ସେ ମ-ମୋବାଇଲ୍ ବିଷ୍ ବିଷୟରେ ମାନେ ଠିକ୍ ଭାଵେ ଜାଣି ପାରିବେ ଆଉ ପିଲାଙ୍କୁ ମଧ୍ୟ ଠିକ ଭାବେ ଶିଖେଇ ପାରିବେ।
ହ? ତାକୁ ତ ପ୍ରଥମେ ଆମେ ଅ- କୌଣସି ତା ମାନେ ଏବେ -ଏବେ କଣ ବର୍ତ୍ତମାନ୍ ଏମିତି ହେଲାଣି ନା ମାନେ ସେ ଖେଲି ଖେଲି ଶିଖିବା ପାଇଁ ବହୁତ୍ କିଛି ବାହାରିଲାଣି। ସେମାନେ ଖେଲିବେ ତା ତାପରେ ଶିଖିବେ ତ ସେମିତି ଗୋଟେ ତା ମାନେ ୟୁଟ୍ୟୁବ୍ ରେ ବି ବହୁତି ଆସୁଚି ନା। ଏପ୍ ହଉ ସେମାନେ ଏପ୍ ରେ କଣ ବ୍ରେନ୍ ଗେମ୍ ଅଛି ତାପରେ ଆମର ସେ ଗେମ୍ ଯଦି ସେମାନଙ୍କୁ ପ୍ରଥମେ ଯଦି ଆମେ କରିଦେବା ତାହେଲେ ଆରାମ୍ ସେ ସେମାନେ ସେଠିରେ ଓ ସେଥିରେ ଠିକ୍ କରିବେ ସେମାନଙ୍କୁ ଟାଇମ୍ ମିଳିବନି କି ସେମାନେ ମାନେ ଅଳଗା ଦେଖିପାରିବେ। ହୁଁ।
ଆଚ୍ଛା। ମାନେ ଆରମ୍ଭରୁ ହିଁ ଆମକୁ ଏସବୁ ଜିନିଷ ଟା କରିବାକୁ ପଡିବ ଯଦି କା- ଜଷ୍ଟ୍ ଷ୍ଟାର୍ଟ ବି ହେଇଯାଇଚି ନା ତ ଯଦି ସେ ପିଲା ମାଇଣ୍ଡ ରେ ବି ପସି ଯାଇଥିବ କି ହଁ ଏୟା ଆମେ ଇଉ- ମୋବାଇଲରେ ଏୟା ଅଛି ଏମିତି କରିହବ ସେମିତି କରିହବ
ହୁଁ- ହୁଁ- ହୁଁ ଗ୍ରାଇଣ୍ଡି କରିଦେବି। ତ ସେମିତି ହେଲେ କଣ ଭଲ ବାକି ଆଜି କାଲି କଣ ଆଜିକାଲି ପ୍ୟାରେଣ୍ଟସ୍ ମାନେ ବି ବହୁତ ସଜାଗ୍ ବି ଅଛନ୍ତି କେତେଟା କି ଜାଣିଦେଲେନି କି ସେମାନେ ମୋବାଇଲ ତା ମାନେ ଖରାପ୍ ହୋଇଚି
ହଉଚନ୍ତି ଛୁଆ ହଁ ଛୁଆ ଜନ୍ମଠୁ ହିଁ ତାଙ୍କୁ ପୁରା ହଁ।
ସେମାନେ ଏବେବି ତା ମାନେ ହେଲାଣି ଆଜି ଆଗକାଳ ମାନେ ମୋବାଇଲ ଦେଇ ଦଉଥି ଲେ।
ହଁ ଆମେ ମନେକର ଏବେ ଛୋଟ ଛୁଆଟେ ଅଛି ତାକୁ ଖେଳେଇବାର ଟାଇମ୍ ମାନେ ତାର ଛୋଟ ଛୁଆ ବେଳେ କଣ ଖେଳିବାର ସେ ସବୁ ଜିନିଷ ଜାଣିବାକୁ ଟ୍ରାଏ କରେ ସବୁ ଜିନିଷ ଖେଳିବାକୁ ଟ୍ରାଏ କରେ। ଆଉ ବାପା ମା ମାନେ କରନ୍ତି ନା ପିଲା ତ ପିଲା ତ ଖେଳୁଚି ଆମେ ବସିକି ମୋବାଇଲ ଦେଖିବା। ତ ସେଇଟା ବି ବାପା ମାଆଙ୍କର ଭୁଲ ଥାଏ କି ଯଦି
ଆଉ ଗୋଟିଏ ଆଉ ଆଉ କ କଣ କହିଲେ ଆମେ ମାନେ କେମିତ ଏମିତି ବି ହଉଛି କି ଛୁଆ ଯଦି ଆମେ ମାନ ମୋବାଇଲ ଦେଖିଲେ ସେଟା ସୋ ଦେଖିକି ଛୁଆ ବି ତାପରେ ମୋବାଇଲ ଦେଖିବ? ସେଟା ବି ମେନ୍ହଁ ମେନ ପଏଣ୍ଟ।
ଯଦି ଆମର ଯଦି ଆମେ ଫ୍ରି ଟାଇମ ରେ ଯଦି ଯଦି ଛୁଆଟା ଆମ ପାଖରେ ଅ ଛି ତ ଯଦି ଆମେ ଫ୍ରି ଟାଇମରେ ଯଦି ଆମେ କିଛି ମୋବାଇଲ ମାନେ ଇଏ ବଗେରା ବହି ବଗେରା ପଢିବା କି। ପିଲାକୁ କିଛି ଜିନିଷ ଶିଖେଇବା କି ପିଲାକୁ କିଛି ଖେଳେଇବା ତ ସେସବୁ ଜିନିଷ ଉପରେ ଯଦି ପିଲାକୁ ଇଣ୍ଟରେଷ୍ଟ ଦେଖେଇବା ତ ପିଲାର ମୋବାଇଲ ଉପରୁ ଟିକେ ଇଣ୍ଟରେଷ୍ଟ ହଟିଯିବ।
ହଁ ହଁ ସେ ବି ଭାବିବ କି ଆରେ ମୋ ମା ବାପା ତ କରୁଛନ୍ତି ତ ମୁଁ ବି କାହିଁକି ଦେଖିବି ମୁଁ ବି କରିବି।
ହଁ।
ସେଟା ଛୋଟ ବେଲୁ ସେଟା କରିବା କଥା। କିନ୍ତୁ ବର୍ତ୍ତମାନ ହଁ ସେଟା ବର୍ତ୍ତମାନ ବାକି ଏ ଏମିତି ହେଲାଣି ଏବେ ଆଉ ସେ ତାମାନେ ଆଉ ମୋବାଇଲ କୁ ବେଶି ଆଉ ଯେମିନି ଭଲ ତା ମାନେ ଅ ପିତା ମାତା ଯେମାନେ ଅଛନ୍ତି ସେମାନେ ଆଉ ମୋବାଇଲ କୁ ବେଶୀ ଧ୍ୟାନ ଦଉନାହା ସେମାନେ ଜାଣି ଜାଣିଗଲେଣି କି ତାମାନେ ଇଏ ତମ ଜାଣିଗଲେଣିି କି ତାମାନେ ଆଉ ଅ ଏଇଟା ଖରାପ ପ୍ରଭାବ ପଡିବ ବୋଲି।
ହୁଁ। ଆଛା ହଉ ମ୍ୟାଡ଼ମ ହୁଁ ଠିକ ଅଛି ଆପଣଙ୍କ ସାଙ୍ଗେ କଥା ହେଇ ଭଲ ଲାଗିଲା ବହୁତ।
ହଁ ହଁ। ହଁ ହଁ।